ହ୍ୟାଲୋ।
ହ୍ୟାଲୋ ମୋ କଥା କିଛି ଶୁଭୁଛି ଆପଣଙ୍କୁ?
ହଁ। ମୋ କଥା।
ହଁ ହଁ ଆପଣଙ୍କ କଥା ବି ମତେ ଭଲସେ ଶୁଭୁଛି ହଁ କୁହନ୍ତୁ ଆପଣ କଣ କରୁ ଥିଲେ।
କଣ କରିବି କିଛି ନାଇଁ ଟିକେ ଯାଇଥିଲି ତ ବାହାର
ଓହୋ ଆପଣ ସକାଳୁ ଜଳଖିଆ କରିସାରିଲେଣି?
ଅଳିଚା ଖାଇଥିଲି ଟିକେ ଆଉ
ହୁଁ। ହଁ ନାଇଁ ମୁଁ ଏପର୍ଯ୍ୟନ୍ତ ବ୍ରସ କରିବାକୁ ନାହିଁ କଣ ଜଳଖିଆ କଣ ଖାଇବି। ହଁ ଟିକେ ଆଜି ଛୁଟି ଥିଲା ତ କଲେଜ ଟିକେ ଉଠିବାକୁ ବେଶ ଲେଟ ହେଇଗଲା। ଏପର୍ଯ୍ୟନ୍ତ ଖିଆ ପିଆ ନାଇଁ କିଛି ନାଇଁ ଆଉ କଣ।
ତମର କଲେଜ୍ ଖୋଲା ହେଉଛି ତାହେଲେ ନା?
ହଁ ଆପଣ ଆମର ବା କଲେଜ୍ ଏଇ ନଗଦ ଏଇ ସପ୍ତାହେ ହେଲାଣି ଖୋଲା ହେଇଛି ତେଣୁ ଯିବାକୁ ବାଧ୍ୟ ହଉଛୁ ଆଉ କଣ ଆମର ପରୀକ୍ଷା ଫରୀକ୍ଷା ବି ଆଗକୁ ଆସିଲାଣି ବାଧ୍ୟ ଯିବାକୁ କଲେଜଟା ଆଉ କଣ ଆଉ ଆପଣଙ୍କର ଦେହ କେମିତି ଅଛି?
ଦେହ ଭଲ ଅଛି ଏଇ ଟିକେ ଖାଲି ପେଟ ଫେଟ ଦୋଷ ଟିକେ ଅଛି ଆଉ
ଓହୋ ତେଣୁ ଆପଣ ତେଲ ଜିନିଷ ଟିକେ କମ୍ ଖାଇବା କରନ୍ତୁ।
ତେଲ ଜିନିଷ କୋଉଠି ଖାଉନି ବା ଆଉ,
ଅ ଆପଣ ବାହାରେ ଉପମା ଖାଉଛନ୍ତି ଇଟଲି ଖାଉଛନ୍ତି। ଓହୋ ସେଇଥିାଇଁ ଆପଣ କେବେ ବରା ଫରା ଖାଉନାହାନ୍ତି ବାହାରେ ନା?
ବରା ଫରା ଖାଇଲେ ପେଟ ଫେଟ କଣ ହେଇଯିବ
ଓହୋ ସେଇଥିପାଇଁ ଆଉ,
ଦେହକୁ ଦେଖି ଚଳେଇବା କଥା ନା ଆଉ କଣ ଖାଇବା
ହଁ ହଁ ହଁ ଆପଣଙ୍କ ଘରେ ସବୁ କେମିତି ଠିକ୍ ଠାକ୍ ଚାଲିଛି?
ହଁ ଘରେ ସବୁ ଠିକ୍ ଠାକ୍
ହୁଁ
ଆଉ ତମେ ଯାଇନ ବୋଧେ ବାହାରକୁ କଆଡ଼େ?
ନା ମ ଖରା ଏଡେ ଯୋରେ ହଉଛି କିଏ ଯିବ ବାହାରକୁ।
ହଁ ବା କାଲି ରାତିରେ ଗୋଟେ କଣ ଭଲ ଭାବରେ ବର୍ଷା ଉଠେଇଥିଲା କିନ୍ତୁ ହେଲାନି
ନାଇଁ କାଲି ରାତିରେ ବର୍ଷା ହେ ଉଠେଇଲା କିନ୍ତୁ ହେଲାନାଇଁ ବା ସେଇଟା ଅ ସୁବିଧା ସବୁବେଳେ ଏମିତି ହଉଛି ବର୍ଷା ଉ ଉଠଉଛି କିନ୍ତୁ ହଉନାହିଁ, ହଁ।
ଓହୋ ଆଉ
ଆପଣ ବାହାରକୁ ଆପଣ ଏଇନେ ଯିବେ ବୋଧେ ବାହାରକୁ
ନାଇଁ ବାହାରକୁ କୁଆଡେ ଯିବି ଭାତ ବସେଇଚି ବା
ଓହୋ ଭାତ ବସିଛି ନା ଆପଣ ତାହେଲେ ରୋଷେଇ ଶିଖି ଖିଗଲେଣି ଧୀରେ ଧୀରେ ହଁ ହଁ ହଁ ଆଉ ଆପଣଙ୍କ ଦେହ କେମିତି ଅଛି?
ଏଇ ବାପା ଟିକେ ଭଲ ଅଛନ୍ତି ଦୋକାନ ଆଡେ ଯାଉଛନ୍ତି ତ
ଓହୋ ହଁ ମଝିରେ କଣ ଶୁଣିଥିଲି ଅଙ୍କଲଙ୍କ ଦେହ ଟିକେ ଭଲ ନଥିଲା। ହଁ ଏବେ ଠିକ୍ ଠାକ୍ ଅଛି ନା ଅଙ୍କଲ ପୁରା ହଁ ହଁ ଆଉ ଭାଇଙ୍କ ଦେହ ହଁ ଭାଇଙ୍କ ଦେହ?
ହେ ସେମିତିଆ ଭଲ ଆଉ ଓହୋ
ହଁ, ହଁ ଆମ ଘରେ ସବୁ ଠିକ୍ ଠାକ୍ ଅଛି ହଁ। ହଁ ହଁ ଠିକ୍ ଠାକ୍ ଅଛି। ଆପଣଙ୍କ ଘରେ ଏବେ କିଏ କିଏ ଅଛନ୍ତି?
ମୁଁ ଏକଲା ଅଛି ଆଉ କିଏ କିଏ ହବ
ମାନେ ଏକ୍ଲା ଅଛନ୍ତି ଅଙ୍କଲ ପଳେଇଲେଣି ଦୋକାନ?
ହଁ।
ଅ ଆପଣ ଘରେ ସବୁ କିଏ କିଏ ସଦସ୍ୟ ଅଛନ୍ତି କହିଲେ?
ହଁ ଭାଇ ମୁଁ ଘରେ ମୋ ବଡ ଭାଇ ଗୋଟେ ଅଛନ୍ତି ବଡବାପାଙ୍କ ପୁଅ ଅଉ
ଓହୋ ହଁ ହଁ ଆପଣ ଏଠି ଏବେ ଏବେ ନୂଆ ଆସିକି ରହିଛନ୍ତି ବୋଧେ?
ହଁ ହଁ।
ହଁ ଆପଣ ଆଗରୁ କୋଉଠି ରହୁଥିଲେ?
ଆଗରୁ ଆମର ରମେଶ୍ଵର୍ ଦେଖିଥିବ ତ?
ହଁ -ହଁ- ହଁ ଦେଖିଚି।
ସେଇ ଟିକେ ସେଇଆଡେ ରହୁଥିଲୁ ଆଉ।
ଓହୋ।
ତମର?
ନା ଆମେ ତ ଏଇ ବାସୁଆଘରେ ରହୁଛୁ ଆଉ ଦୀର୍ଘ ପାଞ୍ଚ ଛଅ ବର୍ଷ ହେଲାଣି ଆଉ।
ଆମେ ବା ସେଇ ଏରିଆ ପାଖରେ ରହୁଛୁ।
ହଁ ଆପଣ ସେ ଏଇ ଏରିଆରେ ରହୁଛନ୍ତି କି? ଓହୋ ଆପଣ କିଏ ଗୋଟେ କଲ୍ କରିିଆଇଛି ବୋଧେ?
ଟିକେ ଲାଇନ୍ ରେ ଟିକେ ରୁହ।
ଆଜ୍ଞା ଆଜ୍ଞ, ହଁ କୁହନ୍ତୁ। ନାଇଁ ଆମର କିଛି ନାହିଁ ଯେ ଆମେ ଆପଣଙ୍କ ଘର ପାଖରେ ଆମେ ରହିଚୁ।
ଅହ।
କେତେବେଳେ କେମିତି ଫାଙ୍କା ହେଲେ ଯିବା ଆପଣଙ୍କ ଘର ଆଡେ ଟିକେ ବୁଲାବୁଲି କରିକି ଆସିବା ଆଉ।
ଆସୁନ ତ ମୋଟେ ଯିବା କଣ?
ନାଇଁ ଆପଣଙ୍କ ଘରଟା ବୋଧେ ମୁଁ ଠିକ୍ ସେ ଦେଖିନାହିଁ। ତେଣୁ ମତେ ଟିକେ ଗାଡି ଫାଡି ଅସୁ ହଁ ଆପଣ ଆଜି ଚାରିଟା ବେଳେ ଫାଙ୍କା ଅଛନ୍ତି?
ଚାରିଟା ବେଳେ ଦେଖିବା କହିବି ତମକୁ ଫୋନ କରିକି। ଏ ଯୋଉ ଆମ କୁନୁ ଭାଇ ବା
ଆଜ୍ଞା ଆଜ୍ଞା କୁନୁ ଭାଇ।
ସେତେ ବହୁତ୍ ଜୋସିଲା ଆସନ୍ତି ବୋଧେ?
ହଁ -ହଁ ଜୋସିଲା ସେ ବୋହୁତ ଜୋସିଲା।
କାଲି ଗୋଟେ କଣ ଖାଲି ଚିଲଉଥିଲେ?
ହଁ କାଲି ଚିଲଉଥିଲେ, କଲେଜରେ ଥାଇକି ଚିଲଉଥିଲେ। ସେ ଘରେ ଆସିଲା ପରେ ବି ମୋତେ ହଇରାଣ କରିଦେଇଛନ୍ତି ବାରମ୍ବାର ମତେ କଲ୍ କରିକି।
ମତେ କଲ୍ କରୁଥିଲେ ମୁଁ ଉଠେଇ ନଥିଲି
ଓହୋ ଆପଣ ଉଠେଇ ନାହାନ୍ତି ଭଲ କରିଛନ୍ତି ବୋହୁତ ଭଲ କରିଛନ୍ତି।
ତାପରେ ମେସେଜ୍ ପ୍ରବଳ କରିଦେଇଛନ୍ତି।
ଓହୋ ମୁଁ ମେସେଜ୍ ବି ଦେଖିଦେଇଛି କିନ୍ତୁ କିଛି କହିନଥିଲି।
ଆଉ କଣ ନାଇଁ ଦେଖିବ ଯଦି କଣ କହିବି ରିପ୍ଲାଏ ଦେଇଦବ ନାଉ।
ହଁ ନାଇଁ ନାଇଁ ମୁଁ ରିପ୍ଲାଏ ଦେଇଥିଲି ଯେ ସେ କିନ୍ତୁ କର୍ଣ୍ଣପାତ କରିନଥିଲେ ତେଣୁ ମୁଁ ବାଧ୍ୟ ହୋଇକି ତାଙ୍କ କୋଶ୍ଚିନକୁ ବି ରିପ୍ଲାଏ ଦେଲିଣିି। ନାଇଁ ମତେ ଟିକେ ହଇରାଣରେ ପକେଇ ଦେଇଛନ୍ତି ନା ମୁଁ ଟିକେ ଟେନସନ୍ ହେଇଯାଇଛି, କାଇଁନା ମୋର ବିଜନେସ୍ ସେ ଟିକେ ଘାଟା ହେଇଗଲାଣି, ମୋ କାମ ଏପର୍ଯ୍ୟନ୍ତ ବୋହୁତ ବାକି ଅଛି। କାହିଁକିନା ମୋ କାମ ଏପର୍ଯ୍ୟନ୍ତ ବୋହୁତ ବାକି ଅଛି ହେଲେ ପିଲାମାନେ ମାନେ ତାଙ୍କ କାମ ଆଦାୟ କରିଦଉଛନ୍ତି ମୋ କାମ ହେଇପାରୁନି।
କଣ କରିବା ମୋର ବି ସେମିତି ମୋ ପାଖାପାଖି ସମସ୍ତଙ୍କର କୋଡିଏଟା କାମ ସାରି ଦେଇଛି ମୋର ମାତ୍ର ଦିଟା କାମ ସରିନି।
ହେ ହେ ଆପଣଙ୍କର ତ ଏବେ ଫିଟିଲା କାମଟା ଆପଣଙ୍କର ଏବେ ଫିଟିଲା। ହୁଁ।
ଯାହାହେଲେ ବି ମୁଁ ଯଥା ପିଲାମାନେ ଏବେ ଫୁଟୁ ଫୁଟା ସାର୍ ଦଉଛନ୍ତି ସାଗର ଭାଇଙ୍କୁ ଦେଖିଥିବ।
ଆ ସାଗର ଭାଇନା ତ ବୋହୁତ ତତ୍ପର ତାଙ୍କର ନିଜ କାମ ପାଇଁ। ସେମାନେ ଦିନ ରାତି ଏକ୍ କରିଦଉଛନ୍ତି କାମ ପାଇଁ।
ସେ ତାଙ୍କ ପାଖରେ ବହୁତ କିଛି ଅଛି ତାଙ୍କ୍ ଗୋଟେ ସାଙ୍ଗ ଅମୁଲ ପ୍ରଧାନ।
ହଁ ସିଏ ବି ଜଣେ ବେକାରୀ ସଦସ୍ୟ ଆଜ୍ଞା ଆଜ୍ଞା ଆୟୁଷ ପ୍ରଧାନ ନା କଣ।
ନା ସେଇ ଆୟୁଷ୍ ପ୍ରଧାନ ଆଉ ଜଣେ ଅମୁଲ ପ୍ରଧାନ ଆଉ ଜଣେ ପା।
ଓ ହୋ ଅମୁଲ ପ୍ରଧାନ, ଆୟୁଷ ପ୍ରଧାନ ଅଲଗା ଅଲଗା କି?
ହଁ ବା। ସିଏ ଭାଇ ତାଙ୍କ ପାଖାପାଖି ଦି ଜଣ ସେମ୍ ଦେଖିବାକୁ। ମତେ ଲାଗେ ଜାଆଁଳା ଭାଇ ବୋଲି।
ଓହୋ ଅ ଆପଣ ଏବେ ଖେଳିବାକୁ ଯାଉଛନ୍ତି ଚାରିଟା ବେଳେ?
ଚାରିଟା ବେଳେ ଆମର ଟିକେଏ କଳିକଜିଆ ହେଇଯାଇଛି ତ ମଙ୍ଗଳା ଫିଲ୍ଡରେ।
ଆଉ କାହା ସହିତ ଆପଣଙ୍କର କଳିକଜିିଆ ହେଇଛି?
ମୁଁ ଟିକେ ନୁହଁ ମୋ ସାଙ୍ଗମାନେ ଯୋଉ ମୁଁ ଟିକେ ମଝିରେ ପଶି ଯାଇଥିଲି।
ଓହୋ।
ତଥାପି ତାପରେ କଳିକଜିଆ ଟିକେ କରିଥିଲି। ତାକୁ ଟିକେ ଆଉ ଟିକେ ବଢା ହେଇ ଯାଇଛି ଆଉ।
ଆପଣ ବଡ ପିଲାଙ୍କ ସହିତ କଳିକଜିଆ କରିଛନ୍ତି ନା ଛୋଟ ପିଲାଙ୍କ ସହିତ କଳିକଜିଆ କରିଥିଲେ?
ଆମେ ସେଇ ବଡ ପିଲା ସହିତ ଛୋଟ ପିଲା କଁ କଳିକଜିଆ କରିବି?
ଓହୋ।
ସେଟା ମ୍ୟାଚ ପକେଇ ଦେଇଛନ୍ତି ଆଉ।
ଓହୋ ଆପଣ କଳିକଜିଆ କାଇ କରୁଛନ୍ତି କହିଲେ ଯୁଗରେ କଳିକଜିଆ ଭାରି ବିପଦ କାମ। ଆପଣ ଜାଣିଥିବେ ତ ମୁମ୍ବାଇ ରେ ଗୋଟେ ଘଟଣା ହୋଇଥିଲା ଏବେ ଭିତରେ ଭିତରେ।
ସେ ଘଟଣା ଫଟଣା ହେଲେ କ ଖେଳଟା ସେମିତି କଳିକଜିଆ ହୁଏ। ସିଏ ବି ବୁଝିବେନି ସିଏ ତ ବୁଝିିବେନି ହଁ ଓକେ ଖେଳ ମାନେ କଳିକଜିଆ।
ହଁ ଆମର ଆପଣ ଜାଣିଥିବେ ଆକାଶ ବୋଲି ଗୋଟେ ପିଲାଟା ହଁ ଆକାଶ ବୋଲି ଗୋଟେ ପିଲା ଥିଲେ ସେ ସେତେବେଳେ ମୋ ସହିତ ବି ବହୁତ କଳିକଜିଆ କରୁଥିଲେ ଆକାଶ ଆମ ସହିତ ବହୁତ କଳିକଜିଆ କରିଦେଇଛନ୍ତି ସେତେବେଳେ ସେମତି ଏଇ ଖେଳକୁ ନେଇକି।
କ ବୋଲିଂ ବ୍ୟାଟିଂ ପାଆନ୍ତିନି?
ନା ନା ବୋଲିଂ ବାଟିଂ ପାଆନ୍ତି ସେ ଟିକେ ଗୁନ୍ଦୁରା ଗୁନ୍ଦୁରା ଦୋଷ ଟିକେ ଅଛି ତାଙ୍କର। ତେଣୁ କରି ଆମ ଭିତରେ ଟିକେ ନୋକ୍ ଯୋକ୍ ହେଇଯାଏ ଆଉ।
ହଁ ସେମିତି ହୁଏ ଖେଳରେ ହୁଏ ସେଟା କଥାବା ତା କିଛି ଧରା ଧରି କରିବୁନି।
ହଁ କରା ତ ହୁଏନି ସେ ପିଲାଦିନୁ ସାଙ୍ଗ ତ ଯେହେତୁ ଆମେ ତାକୁ ଟିକେ କ୍ଷମା କରିଦଉ ଆଉ।
ଯା ହେଲେ ବି ଛୋଟ ବେଳୁ ଦେଖି ଦେଖି ଆଇଛୁନା ଛୋଟ ଆମର ଏଗାରେ ବଡ ଏଇ ।
ହଁ ସେ ଆମର ବେକ ଫେକ ମଧ୍ୟେ ଚିରାଚିରି କରିଦେଇଚନ୍ତି କାମୁଡି କାମୁଡି କହିଲାଭଳି। ହୁଁ ଏମିତିଆ ଗୁଣ ତାଙ୍କର ଅଛି। ହଁ ହଁ ହଁ। ଯେହେତୁ ସେ ବାହାରୁ ଆସିକି ରହିଚନ୍ତି ଏଇଠି ତେଣୁ ମୁଁ ତାଙ୍କୁ କିଛି କୁହେନି।
ହଁ ଛୋଟ ବେଳୁ ଅଛନ୍ତି ତ ମୋରିଆଗରେ ସେ ବଡ ବଡାହେଇ କାଖୋଉଥିଲି ଛୋ
ହଁ ହଁ ହଁ ହଁ।
ସେ ମୋରି ଆଉ ମୋର ସେତ ବଡ ହେଇଛନ୍ତି। ମୁ ଚକଲେଟ ନେଇ ଖୁଆଏ ବୁଲାବୁଲି କରେ ତାଙ୍କୁ ଟିକେ ସେ ଟିକେ ଦୁଷ୍ଟ ହଉଚନ୍ତି ନା।
ହଁ ଏବେ ଟିକେ ଦୁଷ୍ଟ ହଉଚନ୍ତି ସେଇଭଳିଆ ପିଲା ପାଖରେ ଟିକେ ରହିଯାଇଛନ୍ତି ତ ଟିକେ ଦୁଷ୍ଟ ହଉଛନ୍ତି ସେ ହଁ। ନାଇଁ ନାଇଁ ବୁଝେଇନୁ ଟିକେଟ୍ ସେଇ ଥରେ ଅଧେ ଜାଣିଗଲେ
ହଁ, ଟିକେ ମନ୍ଦିର ଫନ୍ଦିର ନେଇକି ଯିବି ଏରି। ମନ୍ଦିର ନେଇକି ଠାକୁରଙ୍କ ଦର୍ଶନ କଲେ, ଟିକେ ଭୋଗ ଖୁଆଇଦେବି ଆଉ।
ହେଁ ହେଁ, ହଁ ଠିକ୍ କଥା ଠିକ୍ କ ହଁ, ହଁ ସେ ଟିକେ ଲକ୍ଷ୍ମୀ ସାଗର ଲଖ୍ ହଁ, ନାଇଁ ଆପଣ ଲକ୍ଷ୍ମୀ ସାଗର ଜାଣିଚନ୍ତି? ଲକ୍ଷ୍ମୀସାଗର ଝାଡ଼୍ ପଡା ହଁ, ସେଇ ଏପଟ ପିଲା ଟିକେ ଅଛନ୍ତି ତ, ସାଙ୍ଗସାଥି ହେଇଯାଇଚନ୍ତି ତ! ସେ ଟିକେ ଉଡୁଚନ୍ତ ସେ ଆଉ କଣ କରିଆ?
ହଁ, ସିଏ ସାଙ୍ଗ ଫାଙ୍ଗ କେହି ଆସିବେନି? ତାଙ୍କୁ ଥରେ ମୁଁ ନେଇଯାଏ ମନ୍ଦିର।
ହାଁ, ହାଁ, ହେଁ, ହେଁ। ଆପଣ ସବୁ ଠିକ୍ ଠାକ୍ ଚାଲିଚି!
ଟିକ୍ ଟାକ୍ ଚାଲ ଗଁଟେ କଁ ଭୋଜି ଫୋଜି କରିବା?
ଆଁ ଭୋଜି କୋଉ ଦିନ କରିଆ କହୁନାହାଁନ୍ତି? କି କି କରିଆ ଆମେ?
ଆମେ ସେ ଆ-ଆ କରିଆ, ଆମର ଯେତିକି ପିଲା ଯେତିକି ହଉଛନ୍ତି। ଆରଥର୍ ଗୋଟେ କରିନଥିଲେ ମନ ଅଛି!
ହଁ, ଆର୍ ଥରକ କରିଥିଲେ ଗୋଟେ, ହଁ।
ସେତିକି ସେତିକି ଯିିଆ ଆଉ କଣ? ଆଉ ଯଦି କିଏ ଏକ୍ସଟ୍ରା ଆଡ୍ ହେବେ, ଆଡ୍ ହେବେ। ପଚାରଦଆ, ବୁଝିଦଆ ଟିକେ ଭଲ ଆଗେରେ।
ଏକ୍ସଟ୍ରା କିଏ ଆଡ୍ ହେବେ?
ରୁହ! କାହ୍ନା ଭାଇଙ୍କ, ଶିରା ଭାଇଙ୍କର କଣ ପଡୁନି ବା?
ନା, ନା, ତାଙ୍କ ଆଉ ପଡୁନି। କାହ୍ନା ଆଉ ଶିବାର। କଁ କଥା କଟା କଟି-ଇ କଣ କରିଆ କଣ? ଦି ଜଣ ଡାକେଚି। ଦି ଜଣଙ୍କୁ ଡାକିଆକୁ ପଡିବ। ଯିଏ ଆସିଲା, ଯିଏ ନାହିଁ ଆଉଁ।
ଦି ଜଣଙ୍କ ଯିଏ ଅଧିକ ଟଆଁ ଦବ, ସେ ଯିବ।
ନା, ନା, ପଇସା କଥା କହିଲେ ତ ଦି ଜଣ ଯାକ ଦେଇଦେବେ।
ଦେବା ଯିଏ ଦେଇ ପାଇଲା ଯେପନ୍ତ ଦେଇପାଇଲା ଆଉ, ପଡିଲା ଆଉ।
ହଁ ହଁ ହଁ।
ଏ ବଢିଆ ନା ଆମେ ଲାଭ ରହିବା ସେ ମରସ଼୍ ନାଇଁ ଦି ଜଣ ଟେ ଡାକିକି ସ କଥାବାର୍ତ୍ତା କରେଇକି
ମ୍ୟାଟର୍ ଟି କ୍ଲୋଜ୍ କରିବା ପଡିବ ଆଉ, ହଁ। ଅ ହଉ, ମୁଁ ଯାଉଛି ଟିକେ ଭୋକ କଲାଣି, ଖାଇବି। ହଉ ରଖ୍
ହଉ ଖାଇ, ଅ
ହଁ, ହଁ, ହଉ ହଉ